ହଁ ହଁ କହ। ଜୟ ଜଗନ୍ନାଥ ଜୟ ରାଧେ ରାଧେ।
ଆଉ ଖାଇସାଇଲୁଣି?
ହଁ ଏଇ ଜଷ୍ଟୁ ଖାଇକି ଉଠିଲି ପଖାଳ ଭାତ। ସାରୁ ମୁଗଜାଇ ସବୁ ପଡିକି ରାହିଯାଇଥିଲା।
ହୁଁ।
ଆମ୍ବ ଯୋଉ ଶୁଖା ହେଇଥିଲା ଆମ୍ବୁଲ। ଅମ୍ବୁଲ ରସୁଣ ଲଙ୍କା ଦଳା ହେଇକି‌। ପଖାଳ ଶାଗ ଭଜା ସବୁ। ପାଞ୍ଚ ଛଅ ପ୍ରକାର ଶାଗ କସୁ କଳମ ଶାଗ। ଖଡ଼ା ଶାଗ ମଦରଙ୍ଗ ଶାଗ ଆଉ କନସିରି ଶାଗ। କଦମ ଶାଗ। ସବୁ ଶାଗ ମିଶେଇ କି ପୋଇଶାଗ ହବୁ ମିଶେଇ କି ଭଜା ହେଇଥିଲା, ପିଆଜ ଟିକେ ଅଧିକ ପୋଡ଼ିକି ରସୁଣ ଟିକେ ପଡ଼ିକି ଭଜା ହେଇଥିଲା। ହଁ ପଖାଳ ଆରାମ ସେ ବାଢି ହେଇଗଲା ପେଟରେ ପୁରା ଶାନ୍ତି ପେଟ ପୁରା। ଆଉ ତମେ ଖାଇଲଣି? ହଁ ଭା ଭାତ କରି ଚି ଗରମ୍ ଭାତ କରଚି ଅରୁଆ ଭାତ ଡାଲି କରଚି ସବୁ କରଚି ସେ ସବୁ ଟି ପିି ନେଇ ଗଲେ ପ-ପଖାଳ ଗରା ନଷ୍ଟ ହବ। ଆଜି ଗୁରୁବାରେ ଅରୁଆ ପଖାଳ ବି ଅଛି ଅରୁଆ ପଖାଳଟା ଭଲ ବାସ୍ନା ହେଲା କାହିଁ ଇଚ୍ଛା ହେଲା ଖାଇଆକୁ। ଖାଇଦଲୁ ବର୍ଷା ଯେ ଜାଳୁ ଟି ପକେଇକି ବର୍ଷା ଆଜି ମାନେ ଘଡ଼ଘଡ଼ି ବର୍ଷା ପ୍ରବଳ।
ଆମର ଘଡଘଡି ମାରୁଚି ବର୍ଷା ପକେଇନି ବର୍ଷା ଉଠେଇଛି। ଆଉ ବଉ ହେରିକା କୁ ଖାଇଆ ଦେଲି ଛୁଆ ଖାଇକି ଶୋଇଦେଲେ ତାଙ୍କୁ ଯାଇଁକି ତାଙ୍କ ଧନ୍ଦା ଛାଡ଼ିଦେଲେ ଯାଇଁକି ଯା ଖାଇବେ ଆଉ ଖାଇନେଇଁ ମୁଁ ଖାଇନେଇଁ ଭାଇ ବି ଆସିନାହାନ୍ତି ଭାଇ ଦୋକାନ ରେ।
ନନା ଖାଇକି ଗଲେ ଶୋଇଆକୁ। ହଁ ମୁଁ ଉଠି ଖାଇଲି ନାନୀ ଜଣେ ଫୋନ ତାଙ୍କ ସାଙ୍ଗେ ଟିକେ କଥା ହେଲି। ତାପରେ ଏଇନୁ ମୁଁ ବସ୍ଚି ଆଉ କଣ ଆଉ ରଥଯାତ୍ରା ଦେଖିବାକୁ ଆମ ଆଡେ ଆସ୍ଚ।
ହଁ ଯିବା ଜଗାର ଡୋରି ନାଗିଲେ ଯିବା ଆଉ ଙ୍କ କରି
ଭକ୍ତିରେ ଡାକ ଭକ୍ତି ଥିଲେ ଜଗନ୍ନାଥ ସବୁଠି ଦର୍ଶନ ଦେବେ। ଭକ୍ତିରେ ଭଗବାନ ଅଛନ୍ତି ଭକ୍ତି କର। ଡୋରି ଲଗେଇ ଭିଡି ଆଣିବ ତମ ଘର ଭିତୁରୁ ଭିଡିକି ନେଇ ଆସିବ ପୁରା। ବଡଦାଣ୍ଡ କୁ ବଡଦାଣ୍ଡରେ ଗଡୋଉଥିୁବ ଗଡି ଗଡିକି ଗଡି ଗଡିକି ତାଙ୍କ ରଥ ଚକ। ଛୁଇଁ ତାଙ୍କ ମହାପ୍ରସାଦ ଖାଇ ପୁରା ଆନନ୍ଦ ରେ ଝି ଯିମ୍ ବର୍ଷାରେ ସେ ଯୋଉଁ ଝାଞ୍ଜ କୀର୍ତ୍ତନ ହ ସଂକୀର୍ତ୍ତନ। ଓଡ଼ିଶି ଡ୍ୟାନ୍ସେ। ତେ ପକାର ଡ୍ୟାନ୍ସ ଅଛି ଝୁମିଯିବ ପୁରା ମା ଆନନ୍ଦରେ ମନ ପୁରା ଖେଳି ଯିବ ତମର।
ଅଁ ଜଗାର ଡୋରି କେତେବେଳେ ଲାଗୁଚି ଯେ ନଉଚି ନଉ। ଜୁମିବା ଗଡିବା ଇଚ୍ଛା ହଉଛି ତ ନାଇଁ ଜଗା ଯଦି ନ ଚାହିଁବ ଡୋରି କୋଉଠି ଲାଗିବ ଜଗା ଚାଇଁବ ଯଦି ଡୋରି ଲାଗିବ ନହେଲେ
ଜଗା ଚାହିଁଚି ଆହୁରି ଚାହିଁବ ଜଗା ଚାହିଁଲା ବୋଲି ଜଗାକୁ ଦଶ ନ କରି ଆଇଲ ନା ଆଇଲନି?
ହଁ ସେଇଟା ତ ସତ କଥା ଯାହା ହାତରେ ଗୋଟେ ନେଇଯିବ ସେ ଟାଣିକି ଆଉ।
ହଁ। ରଥଆତ୍ରା କୁୁ ଆସ ଟିକେ ଦେଖ ପୁରୀ ରଥଆତ୍ରା କିଭଳି।
ପୁରୀରେ କୋଉ ଭୋଗ ପସିଦ୍ଧ?
ଆଁ।
ଜଗନ୍ନାଥ କ ପ୍ରିୟ ଭୋଗ।
ଜଗନ୍ନାଥଙ୍କର ପ୍ରିୟ ଭୋଗ ଅଭଡା ଅଛି। ତାଙ୍କର ଆଉ ଗୋଟିଏ ଅଛି ଚରୁଅର୍ନ ହଉଛି ତାଙ୍କର ଫେବରାଇଟ। ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ହଉଛି ଚରୁଅନ୍ନ ପୋଡ ପିଠା। ଏଇଟା ହଉଛି ତାଙ୍କର ପ୍ରିୟ ଖାଦ୍ୟ ତାପରେ ଛାଡିଦେଲା ପରେ। ରାବେଡି ଯୋଉ ଆମର କ୍ଷୀରି କ୍ଷୀରା ରାବେଡି। ତାଙ୍କର ପ୍ରିୟ ଦହି ଲବଣୀ।
ହୁଁ।
ସେଇଟା ତାଙ୍କର ପ୍ରିୟ ବହୁତ୍ କିଛି ତାଙ୍କର ଅଛି ଭୋଗ, ତାଙ୍କର ମାନେ କୁଅତି ତେଷଠି ଭୋଗି ସିଏ ହେଲା। ତାଙ୍କର ଛପନ ଭୋଗ ଲାଗି ହୁଏ ତାଙ୍କ ଠାରେ। ତାଙର ସବୁ ପ୍ରକାର ଭୋଗ ତାଙ୍କର ଅଛି ତ ବର୍ତ୍ତମାନ ଯେହେତୁ ଜଗନ୍ନାଥ ଅ ସ୍ଥାନ ଯାତ୍ରା କରିବେ ହଁ ଗାଧୁଆ କରିକି ତାଙ୍କୁ ଜର ହେଇଛି ବର୍ତାରେ ସେ ଉଠିବେନି ଯେତେବେଳେ ଉଠିବେ ପନ୍ଦର ଦିନ ପରେ ସେତେବେଳେ ଉଠିବେ ଜ୍ୱରରୁ
କହିହିକେ କଣ ଜଗନ୍ନାଥ ଶୋଇଛନ୍ତି ନା ନାଇଁ?
ଏବେ ଜଗନ୍ନାଥ ଶୋଇଛନ୍ତି ତାଙ୍କୁ ବା ଜର ହେଇଛି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମାଙ୍କୁ ଜ୍ଵର ହେଇଛି ବର୍ଷାରେ ତାଙ୍କର ସବୁ ଆୟୁର୍ବେଦିକ ଯେତିକ ସବୁ ତାଙ୍କର ସବୁ ରୋଗ କାଳିଆ ସବୁ ଥିଲା ଆମର ଏବେ ସବୁ ମେଡିସିନ ଅଛି ସେତେବେଳେ ତାଙ୍କର ସବୁ ହଁ ସେ ଚେରମଳି ରସ ବସ ତାଙ୍କର ବ୍ୟବହାର କରାଯାଉଛି ତାଙ୍କୁ ସେଇଟା ଦିଆଯାଉଛି ତାଙ୍କର ପ୍ରପର୍ ଟ୍ରିଟମେଣ୍ଟ ଏ ଯେମିତି ନିଅନ୍ତି ଆ
ମଣିଷ ମାନଙ୍କର ଯେମିତି ଜ୍ଵର ହେଲେ ଯେମିତି ଟ୍ରିଟମେଣ୍ଟ ନିଅନ୍ତନ୍ତି ତାଙ୍କର ସେମିତି ହେଇକି ନେଉଛନ୍ତି ଆଉ
ହୁଁ ତାଙ୍କ ଦିନ ବର୍ଥାନ ସେମିତି ଚାଲିଛି ତାଙ୍କ ସେବା ଚାଲିଛି ତାଙ୍କ ଗୋଡ ହାତ ଘସା ମଡା ତାଙ୍କ ଗୋଡରେ ପାଦରେ ତେଲ ମାଲିସ କରିବାଠୁ ଲଗେଇକି ତାଙ୍କ ମୁଣ୍ଡରେ ଓଦା କପଡ଼ା ପକାଇବା ସହିତ ତାର ସବୁ ପ୍ରକାର ଚେଷ୍ଟା ଚାଲିଛି ଜଗନ୍ନାଥଙ୍କୁ ପାଖରେ ସମସ୍ତେ ମାନେ ଏତିକି ପ୍ରାର୍ଥନା କରୁଛନ୍ତି ଯେ ଜଗନ୍ନାଥ ଜମା ଶୋଉନାହାନ୍ତି ବର୍ତ୍ତମାନ ଜର ବ୍ୟସ୍ତରେ ଆ ସେ ପୁରା ରହୁଛନ୍ତି ସେଥିପାଇଁ ନିଦ ମାଉସୀଙ୍କୁ ଡକା ହବ ତାଙ୍କୁ ନିଦ୍ରା ଦେବି ନିଦ ଦେବେ ତାପରେ ସେ ଉଠିବ ଯେତେବେଳେ ତାଙ୍କ ଦେହ ପୁରା ସୁସ୍ଥ ହେଇଯାଇଥିବ ସେତେବେଳେ ସେ ପୁରା ସାରା ଜଗତକୁ ଅନେଇବେ ବସ୍ତାନ ପରିସ୍ଥିତି ଯେହେତୁ ଭଗବାନ ଶୋଇଛନ୍ତି। ହଁ ସାରା ବ୍ରହ୍ମାଣ୍ଡରେ ବିପଦୀ ଅଛି କାହିଁକି ଭଗବାନ ନିଜେ ଶୋଇଛନ୍ତି ଜରରେ ତେଣୁକରି ଟିକେ ଯେତେବେଳେ ଛୁଆ ପିଲା ବଡ ସମସ୍ତଙ୍କୁ ବର୍ତ୍ତମାନ ପାଣି ପବନ ଭଲ ମନ୍ଦ ପ୍ରତି ଟିକେ ଜଗି ରଖି ଚଳିବାକୁ ପଡିବ କାହିଁକନା ବର୍ତ୍ତମାନ ସିଜନ ଟା ଚେଞ୍ଜ ହେଲା ପରେ ବହୁତ କିଛି ରୋଗ ଆସିବ ମହାପ୍ରଭୁ ବଡ ଠାକୁର ନାଇଁ ଯେହେତୁ ନୁହଁ ଯେତେବେଳେ ବଡ ଠାକୁର ସେ ଜଗନ୍ନାଥ ସିଏ ଆମର ସାରା ସଂସାର ଚଳଉଛନ୍ତି ଜଗତର ନାଥ ସେ ତା ହାତରେ ସବୁ କିଛି ଅଛି ଯଦି ସିଏ ନିଜେ ଦେହ ଖରାପରେ ପଡ଼ିଲେ ତ ଆମେ ସାମାନ୍ୟ ମଣିଷ ଆମେ ବି କଣ କିଛି ନୁହଁ। ତାରେ ତେଣୁକରି ବର୍ତ୍ତମାନ ପରିସ୍ଥିତିରେ ଛୁଆ ପିଲା ଘର ପରିବାର ସମସ୍ତଙ୍କି ମାନେ ହୁସିଆର ରହିଆ ସତର୍କ ସହିତ ଚଳିବାକୁ ପଡିବ। ବାହାରର କୌଣସି ଖାଦ୍ୟ ବର୍ତ୍ତମାନ ଖାଏନି କାହିଁ ନା ଏବେ ବର୍ଷା ଦିନ ଆସିଲା ବାହାର ଖା ଦ୍ୟ ଦିହରେ ସବୁ। ମାଛି, ପୋକ, ଜୋକ ସବୁ ପଡିଲେ କାହିଁ ନା ବର୍ଷା ସିଜିିନ।
ବର୍ଷା ସିଜିନରେ।
ହୁଁ ମାଛି ହଁ କାହିଁକି ଝାଡା ହୁଏ ଝାଡା ଟା କାହିଁକି ହୁଏ ଯୋଉ ଖାଦ୍ୟ ଟା ବାହାରୁ ଆମେ କିଣିକି ଖାଇଥାଉ। ସେ ଖାଦ୍ୟ ଦିହରେ ଯୋଉ ବାହାରେ ସବୁ କଣ ମଳମୂତ୍ର ଦିହରେ ସବୁ କଣ ମାଛି ଫାଛି ବସନ୍ତି। ସେ ମାଛି ଗୋଡ ଦିହରେ ସବୁ ଲାଗିଲା ସିଏ ଆସିିକି ଖାଦ୍ୟ ଦିହରେ ବସିଲେ। ଆମେ ଗୁଡେଇଥିଲେ ସିଏ ଉଡ଼ି ଗଲା କିନ୍ତୁ ତାର ଯୋଉ ଜୀବାଣୁ ଟା ସିଏ ଆଣିକି ଛାଡେ।
ହୁଁ।
ତ ଆମେ କଣ କରୁ ଖାଉ ଆମେ ଜାଣିପାରୁ ଆମେ ଜାଣିଲୁ ପରିଷ୍କାର ଜିନିଷ ଆମେ। ଖାଉ ତେଣୁକରି ଖାଇଲା ପରେ ଆମ ଦେହରେ ସ ସବୁ ରୋଗ ଟା ହୁଏ ସେଇଟା ଆମ ଡାଇରିଆ। ଜର, ଝାଡା, ବାନ୍ତି ବିଭିନ୍ନ ପ୍ରକାର ରୋଗ ଆମର ସେଟା ବ୍ୟାପିଥାଏ। ତେଣୁ ଯାହା ଖାଇବା ଆମେ ଘରେ ଘରେ ଖା ହଁ ଯାହା ଖାଇବା ବର୍ତ୍ତମାନ ଯାହା ଖାଇ ବା ଆମେ ଆ ସବୁ ଘରେ ନିଜେ ତିଆରି କରି ଗରମ ଗରମ ସ ମାନେ ପୁରା ହେଲଦି। ଖାଦ୍ୟ ଆମେ ଖାଇବା ଯୋଉ କୁ ଯୋଉ ଖାଦ୍ୟ ଆମେ ତିଆରି କରିବା ତାକୁ ଢାଙ୍କିକି ରଖିବା ମା ଛି ବସିବାକୁ ଦବାନି ଘରେ ଫିନାଇଲ ପକେଇକି ଘରକୁ ପୋଛା ପୋଛି କରିବା ଆମ ନିମନ ଯୋଉ। ଫିନାଇଲ ଆସୁଛି ତାକୁ ଟିକେ ପକେଇକି ପୋଛା ପୋଛି କରିବା ମାଛି ମରିବା ପାଇଁ। ଔଷଧ ବି ଆସିଲାଣି ତାକୁ ମାରିବା ପାଇଁ ବ୍ୟବସ୍ଥା କରିବା। ଯେମିତି ଘରେ ଆମର କୌଣସି ଜିନିଷରେ ମାଛି ଗୋଟେ ଗ୍ଲାସ ରେ ଯଦି ମାଛି ବସୁଛି ସେ ଗ୍ଲାସ ଆମେ ଧଉନେ ଆମେ ଆଣିକି। ପିଇ ଦଉଚେ ସେଥିରେ ବି ଆମକୁ ରୋଗ ହବ ତା ମାନେ ନୁହେଁ ଯେ ବାହାର ଖାଦ୍ୟରେ ମାଛି ବସୁଛି ଘର ଖାଦ୍ୟରେ ମାଛି ବସି ପାରିବ ନାହିଁ। ଯେ ଘର ଖାଦ୍ୟରେ ଆମେ ଯତ୍ନ ନେଲେ। ସେଥିରେ ମାଛି ବସି ପାରିବନା ଆ ଆମେ ସେଥିରେ ସୁରକ୍ଷିତ ରହିପାରିବା। ଆଉ ତମେ କଣ କହୁଛ କୁହ?
କଣ? ମୁଁ ତ ଅଇକା ଖାଇବାକୁ ଦେଇଥିଲି। ଖାଇ ନାହିଁ ମୁଁ ଅଇକା ଖାଇନାହିଁ ଯାଉଛି ଝିଅ କୁ ଶୋଇ ସାରିକି ଯିବି ଖାଇବି। ଖାଇକି ମଜା ଧୁଆ କ ତି ଆମେ କଡ଼ା ଚାମୁଚେ ଆସୁଚି ନଈଟା ବି ଆଜି ବଢିଥିଲା। ନଈରେ ବଢିଛି ବୋଲି। ଆଉ ପ୍ରବଳ ବଢିଛି ନଈ କଣ କରିବା। ଆଜି ସବୁ। ମୋ ଯୋଉ ଛୁଆ ସ୍କୁଲ ଯାଇଛନ୍ତି ଏଇ ପାଖରେ ଏମୀତି ବର୍ଷା ହଉଛି ଛୁଆ ସ୍କୁଲ ଯାଉଛନ୍ତି ଆଉ ଓଦା ମୋଦା ହେଇଯିବ। ତାପରେ ଏବେ ବି କଣ ବହି ସବୁ ଚେଞ୍ଜ ହେଇଛି ବୋଲି ଛୁଆ।
ଏବେ ହଉଛି ବର୍ତ୍ତମାନ ସରା ଚୁସ୍ ସରକାରକୁ ଆମେ ବାଛିଚେ ସେ ସରକାର ଠିକ୍ ନାହାଁନ୍ତି। ସେ ସରକାର ଯଦି ବର୍ତ୍ତମାନ ଠିକ ଥାନ୍ତେ ସେ ସରକାରଙ୍କୁ ନେଇକି ଏବେ ବହି ଚେଞ୍ଚ ହେଇଛି ନା ଆଉ। ସରକାର ଲେଖିଛନ୍ତି ନିମ୍ବୁଡା।
ହଁ ନିମ୍ବୁଡା, ରଜ ଦୋଳି ଝୁଲିଲା
ରଜ ଦୋଳି, କାକୁଡି ସାଲଟ କାକୁଡି ସାଲଟ।
ହ ସେଇ ଛୁଆଙ୍କର ମୁଣ୍ଡ ପାଠ ପଢିବେ ବହିରେ ପାଠ କଣ ଅଛି ଯେ ଛୁଆ ପଢିବେ ଏଇ କଥା ଥା ଟିକେ ମୁଣ୍ଡରେ ନେଇ ପୁରେଇ ଥିଲେ ତାରେ ଟିଉସନ ଫିଉସନ ବି ତ ହଁ ହଁ ସବୁ ଅଛି କଣ କରାଯି ଛୁଆ ପା ଠ କଣ ପଢିବେ ଯଦି ଆମ ଓଡ଼ିଆ ଓଡ଼ିଶା ସରକାର ଏଗୁରା କରୁଚି। ତାହେଲେ ଆମେ କାହାଠୁ ଶିକ୍ଷ୍ୟା ନେବା।
ହଁ ଓଡିଶା ସରକାରଙ୍କୁ ଧରିକି ବାନ୍ଧିକି ପିଟ ସବୁ। ଆମେ ତ ବାଛିଚେ ଭୁଲ କରିଚେ ଆମେ। ସଂଶୋଧନ କରିବା ଆମେ ଓଡିଆ ସରକାର କଲା ତା ପାଇଁ
ଆଉ ଆଉ ତମ ଦିଅ ପିଜ ପୂଜା କେମିତି ହଉଚି। ଦିଅଁ କେତେ ଟାଇମ ଭୋଗ ଲାଗି ହୋଉଚି। ଦିଅଁ ଙ୍କ ପାଖରେ କେତେ ଟାଇମ ଭୋଗ ଲାଗି ହୋଉଚି।
ଆମର ତିନି ଟାଇମ୍ ଭୋଗ ଲାଗି ହୋଉଚି ଗୋଟେ ହୋଉଚି ସକାଳେ ହଉଚନ୍ତି ଯୋଉ ଧୁ ପ ଭୋଗ ଆମର ହୋଉଚି ସକାଳର ଯୋଉ ଭୋଗଟା ସକାଳେ ଯୋଉ ଆଳତି ହୁଏ ଆଳତି ପରେ ଆମର ସେ ଯାହା ଭୋଗ ହେଇଥିବ ଆମର ହଉ ଚି ଭାଙ୍ଗ କଦଳୀ ଘର୍ଷଣ ହୁଏ ଗୋଟେ ସେ ଘସଣ ଶଇଲା ପରେ ତାପରେ ପ୍ରଭୁଙ୍କୁ ମାନେ ଖାଇ ପାକୁ ଦେଇକି ଟିକେ ଆରାମ କରିବେ। ତାପରେ ଦି ପଅରେ ଧୂପ ହବ ଦି ପଅରେ ଖେଚେଡି ଡାଲମା ଖଟା ଖି଼ରି ଯାହା ବି ଦେବେ ଖେଚୁଡିରେ ସେମତି ହଁ।
ଏୟାକୁ ଏ ସନ୍ଧ୍ୟା ବେଳେ ସନ୍ଧ୍ୟା ବେଳେ କଲାଗି ଭୋଗ ହୁଏ।
ସନ୍ଧ୍ୟାବେଳେ ଆମର ପଖାଳ ଭୋଗ ହୁଏ ଯୋଉ ଠାକୁରଙ୍କର ଯୋଉ ଖେଚଡି ଟା ଭୋଗ ହେଇଥିବ ଆଉ କିଛି ଖେଚଡି ରଖି ଥିବେ ସେ ଖେଚୁଡି ଟାକୁ ପଖାଳ ଭୋଗ କରନ୍ତି ଅ ରାତିକି। ସେ ପଖାଳ ଭୋଗ ଟାକୁ ଆମର ଉଁ ସନ୍ଧ୍ୟାବେଳେ ହୁଏ। ସେତିକି ତ ତ ତିନି ଟାଇମ୍ ଭୋଗ ହୁଏ ଆମ ମହାଦେବଙ୍କ ପାଖେରେ ଆଉ। ତିନି ଟାଇମ୍ ତାଙ୍କର ଆଳତି ଭୋଗ ଏ ତିନି ଟାଇମ୍ ହୁଏ ହୁଁ।
ଆମର ବି ଏଠି ମଙ୍ଗଳା ମନ୍ଦିରେ ସେମ୍ତି ହୋଉଚି। ନନା ବି କାଲି ଯୋଉ ଶନି ମନ୍ଦିର ନନା ଥିଲେ କାଲି ଆସିଥିଲେ ଆମ ଘରୁକୁ। ଆସ୍ ଥେଲେ କହୁଥାନ୍ତି ଏମ୍ତି ଏମ୍ତି କଥା ଆଉ କଣ ଆଉ ମୁଁ ଆସିବି ଏଠିକି ତାଙ୍କର ସେଠି ମନ୍ଦିର ବି ପୂଜା ହୋଉଚି। ନନା ଆପଣ ଗଲା ଦିନଠୁ ପୂଜା ପୂଜି ବନ୍ଦ ସବୁ କାଲି ଶ ନ୍ଧ୍ୟା ବେଳ ଆମ ଘରକୁ ଫୋନ୍ କରକି ଆସିଥିଲେ ଶନି ମନ୍ଦିର କହିଛନ୍ତି ମଙ୍ଗଳବାରେ ଆସିବେ କାରଣ ମଙ୍ଗଳବାରେ ମଙ୍ଗଳବାରେ ଆମର ପଣା ହଉଚି ନା। ସେ ପଣା ସକାଶେ ଆସିବେ ବେଲି କହିଚନ୍ତି। ଆଉ ପଣା ହରିକା ହବ ସେ କହିଚନ୍ତି ଆସିବେ ବୋଲି ଆଉ ମୁଁ ସବୁ ଯାହା ହଉଚି ଆଉ କଣ କରିଆ ଆଉ ତମ ବିଜନେସ୍ କେମିତି ଚାଲିଚି?
ବିଜନେସ୍ ସେମିତି ହଁ ହଁ ଚାଲିଚି ସବୁ ଭଲ ଚାଲିଚି ଓକେ ଅଛି ସବୁ। ବର୍ତ୍ତମାନ ଆମେ ବାହାରିଚୁ ଯୋଉ ହଁ।
କଷ୍ଟୋମର କେମିତି ଅଛ
କଷ୍ଟମର ଠିକ୍ ଠାକ୍ ଅଛନ୍ତି ଯେମତି ହବା କଥା ସେମତି ହୋଉଚି। ବର୍ତ୍ତମାନ କହିବାକୁ ମୁଁ ଚାହୁଁଛି ଯୋଉ ଆମର ଧୂପ କାଠି ମେସିନ୍ ଗୋଟେ ଆଣିବାର ଅଛି। ତୁ ଗୋଟେ ମିଶିନି ମଳାସୁର ଘର ଗୋଟେ ବଡ ଅଟୋମେଟିକ୍ ମେସିନି ଦି ଘଣ୍ଟାରେ ଆଁ ଦି ଘଣ୍ଟାରେ ଛଅଶହ ନା ସାତଶହ କାଠି ବାହାରିବ? ସେ ମେସିନ୍ ଟା ଦେଢ ଲକ୍ଷ ଟଙ୍କା ନେଇଛି, ମୋ ମାମୁଁ ଘର କହୁଛନ୍ତି ଯେ ଅଳ୍ପ ପଇସା ମତେ ଆଣିକି ତିନି ମାସେ ଚଲେଇଚି। ଆଉ ଭଲ ଚାଲୁଥିଲା ମୋର ଆଉ ତମେ କାଠୁ ବୁଝିକିନା କାହାକୁ ଦେଇଦିଅ ମୁଁ କମ୍ କରିକି ପଇସା ଦେଇଦେବି ଆଉ। ଭାବିଛି ସେଇ ଧୂପକାଠି
ଦରକାରେ ଘରକୁ ଆଉ ମୋର ଭାଣିଜୀ ଆଣିଚି ସେ ତାର ତାଙ୍କ ଘରେ ବି ସେମିତି ଅଛି, ଆଉ ଶିକିଲାନି ଅଧାରୁ ଯାଇଚି। ଆଉ ଗୋଟେ କମ୍ପାନୀ ଖାତା କମ୍ପାନୀ ଖୋଲା ହେଇଥିଲା, ସେ ଏଠି ଦି ଦିନ ହେଲାଣି ଗଲେଣି ଭାରି ତାଙ୍କ ଘରକୁ।